ହାଲୋ। ହଁ କଣ କରୁଛନ୍ତି?
ବସ୍ତ ଆପଣ କଣ କରୁଛନ୍ତି? ଆପଣ କଣ କରୁଛନ୍ତି?
ଏବେ ତ ବସି ଯୋଉ ବର୍ଷା ହଉଛି ଆଉ।
ଆଉ ଖିଆ ପିଆ ସରିଲାଣି?
ହଁ ସାଉଣ୍ଡ ଆସୁଛି।
ହୁଁ ହୁଁ
ଆପଣଙ୍କ ଆଡେ ବର୍ଷା ଏବେ ହଉନି କି?
ହଁ ଛାଡ଼ିଲାଣି ଏବେ ଧୀରେ ଧୀରେ।
ଆଚ୍ଛା। ଖାଇସାରିଲେଣି?
ହଁ ମୁଁ ଖାଇସାରିଲିନି ଯାଉଛି ଯିବୁ ଗାଧେଇକି ଆସିବୁ। ଖାଇଥିଲୁ ସେତେବେଳେ ଗାଧେଇକି ଆସିକି ଖାଇବୁ ଆଉ।
ଘରେ କିଏ କିଏ ସବୁ ରହୁଛନ୍ତି?
କଣ?
ଘରେ ସବୁ କିଏ କିଏ ରହୁଛ? ତମ ଘରେ ହଁ? ଆଚ୍ଛା। ଛୋଟ ଫ୍ୟାମିଲି ଆଉ।
ହଁ ବଡ ଫ୍ୟାମିଲି କିନ୍ତୁ ଛୋଟ ଆଉ ବଡବାପା ଜିଏ ଅଛନ୍ତି ଦାଦା ଅଛନ୍ତି ଅଲଗା
ବଢିଆ କଥା ଆଉ ଆଉ ଆଜି ସବୁ କନ ମୁଁ କଇଲି ତମ ବୋଉ କଣ ଆଜି ବନେଇଛନ୍ତି ଖାଇବା ପାଇଁ?
ଆମର ହେଇଛି ଆଳୁ ଭଜା ବାଇଗଣ ଯୋଉ ତତେଇକିି ଆଉ ହେତିକି କରିଛନ୍ତି ଆଉ ଯାହା ରାତିରେ ହବ ଏଇନେ ପଖାଳ ଖାଇବା ପାଇଁ ଏତିକି ଆଉ।
ବହୁତ ବଢିଆ କଥା ବର୍ଷା ପାଗ ହେଲେ ପଖାଳ ଖାଇ ଦଉଛନ୍ତି ନା କି?
ଥିଲା ଆଉ କରିଥିଲେ କଣ କରିବେ?
ଆଚ୍ଛା। ବର୍ଷା ହଉଛି ପଖାଳ ଟା ବି ଠିକ ନୁହେଁ ବର୍ଷା ପାଗକୁ।
ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି।
ଆଚ୍ଛା।
ହ୍ୟାଲୋ। ନେଟୱାର୍କକୁୁ ଟିକେ ଆସନ୍ତୁ କଥା ଟିକେ କ୍ଲିଅର ହଉନି। ହ୍ୟାଲୋ।
କୁହନ୍ତୁ ଏବେ ହ୍ୟାଲୋ।
ଆଜ୍ଞା ଆ ଆପଣଙ୍କ ଆଡେ କଣ ସବୁ ଏବ ଏବେ ଚାଲିଛି ମାନେ ଆଗକୁ ତ ଆସୁଛି ଯେମିତି ମାନେ ପୋଷା ପର୍ବପର୍ବାଣି ସବୁ ଆସୁଛି ଗଣେଶ ପୂଜା, ଦଶହରା ଆଉ କି ଏ ଦୀପାବଳି ଆଉ ଓ ରାକ୍ଷୀ ପୂର୍ଣ୍ଣିମା, ଖୁଦୁରୁକୁଣି ଏମିତି ସବୁ ବିଭିନ୍ନ ପ୍ରକାର। ପର ପର୍ବ ଆସୁଛି ଆଗକୁ କଣ କେମିତି ସବୁ ଆପ ଆପଣଙ୍କ ପଟେ କୋଉ ପର୍ବଟା ବହୁତ ହୁଏ ଭଲ ଭାବରେ?
ଆମପଟେ କାର୍ତ୍ତିକ ପୂର୍ଣ୍ଣିମାଟା ବହୁତ ଭଲସେ ହୁଏ ଯୋଉ ଆମର ଏଇୀତ କାର୍ତ୍ତିକ ହଉଛି ଯୋଉ କାର୍ତ୍ତିକଙ୍କର ମୂର୍ତ୍ତି କରିକି ତାଙ୍କୁ ପୂଜା କରନ୍ତି। ପୁଣି ଆମର ରାଧାକିଷ୍ଣଙ୍କର ସେ ସେ ମାସଟା ଭଲ ହଉଛି ରାଧାକିଷ୍ଣଙ୍କର ମୂର୍ତ୍ତି ହୁଏ ଯୁଗଳ ମୂର୍ତ୍ତି। ତାଙ୍କୁ ପୂଜା କରନ୍ତି ଏମିତି ପୂଜା ହୁଏ। ପାଞ୍ଚ ଦିନ ପୂଜା ହୁଅନ୍ତି ପଞ୍ଚୁକ ପାଞ୍ଚ ଦିନ। ତାପରେ ଲାଷ୍ଟ ଦିନ
ଆମର ବି ଏପଟେ ଏମତି ହଉଛି ଆମର ବି ଏପଟେ ସେମିତି ହଉଛି। ଯୋଉ ଅଁଳା ନବମୀ ଜାଣିଥିବେ ଅ ସେଇ ପଳିଥାଏ। ଏ କାର୍ତ୍ତିକ ମାସରେ ଅଁଳା ନବମୀ ଦିନରୁୁ ଯୋଉମାନେ ସବୁ ସାଉଣ୍ଡ ଆସୁଛି ଟିକେ ହଁ। ବଗବବୁଲି ବି ମାନେ ମା ମାଛ ବି ଖାଇ ନଥାନ୍ତି ଆପଣ ଜାଣିବେ। କି ସମସ୍ତେ ବାଥ
ହଁ ହଁ।
ସେ ଆମେ ଖାଆନ୍ତିନି ଆଉ ଯୋଉମାନେ ସବୁ ଭବିଷ୍ୟ କରିଥାନ୍ତି ହବିଷ୍ୟତ। ଯୋଉ କରନ୍ତି ଏ ସେମାନେ ସବୁ ବି ଅରୁଆ ଖାଇଥାନ୍ତି ଉଷୁନା ବି କେହି ଖାଆନ୍ତିନି। ଆଉ ତାପରେ ସେ ପଞ୍ଚୁକ ପାଞ୍ଚ ଦିନ ଭିତରେ ତ ପଡିଥାଏ କାର୍ତ୍ତିକ କାର୍ତ୍ତିକ ପୁନେଇ ନା ସେ ଆଜ୍ଞା ଜାଣିଥିବେ। ସେ କାର୍ତ୍ତିକଙ୍କୁ ପୂଜା କରାହୁଏ ତାପରେ ବି ରାଧାକୃଷ୍ଣଙ୍କ ମୂର୍ତ୍ତି କରନ୍ତି ଆମର ଏପଟେ। ଏ ଆମର ସମସ୍ତେ ଯୋଉ ସଂଘ ଅଛି ଯୋଉ ଯୁବକ ସଂଘ ସବୁ ରହିଛି ଆମର ସମସ୍ତେ ଏକାଠି ହେଇ ଘର କା ଚାନ୍ଦା ଆଦାୟ କରିକି ଆମର ଏପଟେ ରାଧାକୃଷ୍ଣ କରନ୍ତି। ପାଞ୍ଚ ଦିନଆଙ୍କ ବି ମାନେ ଭୋଜି ଏ ହେଇଯାଏ ପ୍ରସାଦ ସମସ୍ତେ ପାଆନ୍ତି ଆଉ ସମସ୍ତେ ପଞ୍ଚୁକରେ ଜାଣି ଥିବେ ତ ରାତିକିରୁ ଗାଧନ୍ତି ଗାଧେଇକି ଆସିଲା ପରେ ନିଜ ଘରେ ନିଜେ ଭଗବାନଙ୍କ ମୁରୁଜ ପକେଇଥାନ୍ତି ସ୍ଥାନ ଆଉ ଯାଆନ୍ତି ମନ୍ଦିର ଯାଆନ୍ତି ଦର୍ଶନ କରିବା ପାଇଁ। ଆଉ ଗୋଟେ କଥା ପାଞ୍ଚ ଦିନିଆଙ୍କ ତ ଜାଣିଥିବେ ଚଉରା ପାଖରେ ମୁରୁଜ ପଡିଥାଏ। ଆଉ ଲାଷ୍ଟ ଦିନ ଜାଣିଥିବେ ସେଦିନ ଥାଏ ବାଲିଯାତ୍ରା ବା ପୂର୍ଣ୍ଣମା କାର୍ତ୍ତିକ ପୂର୍ଣ୍ଣମା ବୋଲି କୁହାଯାଏ। ଆପଣ ବି ଡଙ୍ଗା ଭସେଇଥିବେ ଆମର ଏପଟେ ଆମେ ଡଙ୍ଗା ନିଜେ ହାତରେ ବନେଇଥାଉ। କଦଳୀ ପଟୁଆ ରେ ବନେଇଥାଉ। କଦଳୀ ପତ୍ର କୁ କାଟିକି ଛୋଟ ଛୋଟ ମାନେ ସାଇଜ ସାଇଜ କରିକି ଭଲ ଭାବରେ ଡଙ୍ଗା ଟାକୁ ବହୁତ ସୁନ୍ଦର ଦେଖାଲା ହବ ବୋଲି ଆମେ ବନେଇଥାଉ ଡଙ୍ଗା। ଆଉ କାର୍ତ୍ତିକ ପୂର୍ଣ୍ଣମା ପୂର୍ବ ଦିନ ରାତିରୁ ସବୁ ଡଙ୍ଗା ତିଆରି କରିଥାଉ। ଓଉ ତା ପରଦିନ ଯେହେତୁ ରାତିରୁ ଗାଧେଇ ଯିବାକୁ ପଡିଥାଏ ସେଥିରେ ତ ମାନେ ଜଲଦି କରି ହୁଏନି ତା ପୂର୍ବ ଦିନଠୁ କରିଦେଇଥାଉ। ଆଉ ତାପରେ ପୋଖରୀରେ ଯାଇକି ଡଙ୍ଗା ବସିଥାଉ। ଡଙ୍ଗା ଭିତରେ ରଖିଥାଉ ଧୂପ ଦୀପ ଆଉ ଏ ଯୋଉ ପାନ ଗୁଆ ଆଉ ଅରୁଆ ଚାଉଳ ସବୁ ଆଉ ପଇସା ସବୁ ଡଙ୍ଗା ଭିତରେ ଥାଏ। ଆଉ ଆପଣଙ୍କ ଆଡେ କଣ କହିକି ଡଙ୍ଗା ଭସାନ୍ତି? ଆମ ଆଡେ ରେ ତ କୁହାଯାଏ ଆ କା ମା ବଇ ପାନ ଗୁଆ ଥୋଇ ପାନ ଗୁଆ ତୋର ମାସକ ଧର୍ମ ମୋର ଆମର ଏପଟେ କହିକି ଏମିତି ଡ଼ ଡଙ୍ଗା ଭସାନ୍ତି। ତାପରେ ଆସିଲେ ଆସି ଆଛା। ଆମର ତାପରେ ଆସିଲା ପରେ ଠାକୁରଙ୍କ ପାଖକୁ ଯାଆନ୍ତି ଦର୍ଶନ ଆସନ୍ତି ବାଲି ଯାତ୍ରା ହୁଏ ବାଲି ଯାତ୍ରା ବି ହଁ ଯୋଉ ଖେଚେଡି କରିଥିବେ ଆପଣ ଜାଣିଥିବେ ଯୋଉ ଖେଚେଡି ଖାଇବା କରିଥିବେ। ନହେଲେ ଅରୁଆ ଡାଲମା ଖଟା ଏସବୁ ବି ମାନେ ପ୍ରସାଦ ହେଇଥିବ ମନ୍ଦିରରେ। ସମସ୍ତେ ଖାଇଥାନ୍ତି ତାପରେ ବି ହିଁ ବାଲିଯାତ୍ରା ଯେହେତୁ ସେଦିନ ସେଦିନ ବି ବାଲିଯାତ୍ରା ବୁଲିବା ପାଇଁ ଆମେ ଯାଇଥାଉ ଆମ ଅଞ୍ଚଳରେ ଯେହେତୁ ବାଲିଯାତ୍ରା ବହୁତୁ ଭଲ ଭାବରେ ହଉଚି। ସେଥିଲାଗି ଯାଇଥାଉ ବୁଲାବୁଲି କରି ବନେ ହଉଚି ଆଚ୍ଛା ଆଉ ବି ଏପଟେ କଟକ ରେ ବି ବହୁତୁ କଟକରେ ବି ବହୁତୁ ବ ବଢିଆ ଯାତ୍ରା ହଉଚି ଯେମିତି କିି ବାଲିଯାତ୍ରାରେ ସବୁ ମାନେ ହାତ ତିଆରି ଜିନିଷ ବିକ୍ରି ହେଇଥାଏ ଯେମିତି ଦେଖିବାକୁ ବହୁତୁ ସୁନ୍ଦର ଲାଗିଥାଏ ଆପଣ ଜାଣିଥିବେ ଆଉ ଏମିତି ସବୁ ରହିଛି ତାପର ଦିନ ଛାଡ ଖାଇଥାଏ ଛାଡ ଖାଇ ଦିନ ତ ଜାଣିଥିବେ ଆପଣ କେମିତି କି କାହା ଘରେ ବି ମା ମାନେ ଏ ଆମିଷ ହବନି ବୋଲି ତ କହିବେନି ସମସ୍ତିଙ୍କ ଘରେ ସେଦିନ ଯେହେତୁ ମାସକ ଆଗରୁ ସମସ୍ତେ ଛାଡିଥାନ୍ତି ଆଇଁଷ ସେଦିନ ଛାଡ ଖାଇ ଦିନ ହଁ ମାନେ ଯୋଉ ବାରେ ନା କାହିଁକି ପଡିିଥାଉ ନିହାତି ମାଛ ହଉ କି ମାଂସ ହଉ ମାନେ ଆଉ ଯାହା ଅଣ୍ଡା ହେଇଥାଉ ଆଣିକି ନିହାତି ପ୍ରସ୍ତୁତି କରିଥାନ୍ତି ଖାଦ୍ୟ। ସବୁ ରଵି।
ହୁଁ ଆଉ ଗାଧୁଆ ପାଧୁଆ ସରିଲାନି?
ହଁ ସକାଳୁ ରାତି ଟାରୁ ଗାଧୁଆ ସରିଯାଉଛି ଏତ୍ୟକର୍ମ ତା ଯାହାହେଲେ ସକାଳୁ ଗାଧୋଇବାକୁ ପଡ଼ିବ।
ଉଁ। ଆଉ ଆଜି କଣ ଘରେ କଣ ହେଇଛି ବନା ହେଇଛି କଣ ମତେ
ଘରେ ଆଜି ଯେହେତୁ ବର୍ଷା ପାଗ ଅଛି ଘରେ ଟିକେ ବନାହଇଛି ରୋଷେଇ ତ ହେଇଯାଇଛି ଭା ତ ଡାଲମା ହେଇଛି ଆଉ ଗୋଟେ କରିଥିଲି ଆମ୍ବୁଲରାଇ ଗୁଡ ଆଉ ମସଲା ଦେଇକି ଆଉ ଭଜା ହେଇଥିଲା ଆଉ ତାପରେ କହିଲେ ସମସ୍ତେ ଖାଇବା ପାଇଁ ବର୍ଷା ପାଗକୁ ଯେହେତୁ ଟିକେ ଗରମ ଗରମ ଖେଚେଡି ଖାଇବା ପାଇଁ କହିଲେ ସେଥିଲାଗି ଗୋଟେ ଖେଚେଡି ବି ବନା ହେଇଛି ଯୋଉ ଯାଇ ରେ ଖେଚେଡି ଯୋଉ ବନା ହୁଏ ଆପଣ ବି ଖାଇଥିବେ କେବେ କୋଉଠି?
ସେ ଖେଚେଡି ବନେଇଛି ସବୁ ବିଭିନ୍ନ ପ୍ରକାରର ପନିପରିବା ପକେଇଛି। ଫାଷ୍ଟେ ଅରୁଆ ଅରୁଆ ଚାଉଳକୁ ତେଲ ଘିଅରେ ଟିକେ ଭାଜିଦବା। ଭାଜି ସାରିଲା ପରେ ତାପରେ ଯୋଉ ମୁଗ ଯାଇ ଟିକେ ଭାଜିଦବା ଭାଜିକି ପକେଇବା ଲୁଣ ଆଉ ଯେତିକି ଦେବା ସ୍ଵାଦ ଅନୁସାରେ ଲୁଣ ହଳଦୀ ପକେଇଦବା ତାପରେ ଯେତିକି ସବୁ ପନିପରିବା ଥାଏ ପନିପରିବାକୁ ଓ ଅଲଗା ଜାଗାରେ ଗୋଟେ ଛୁଙ୍କ ଦିଅନ୍ତି ଜାଣିଥିବେ ଘିଅରେ? ଯେମିତି କି ଥାଏ ଆମର ଭେରୁସୁଙ୍ଗା ପତ୍ର ଆଉ ଧଣିଆ ପତ୍ର ପୋଦିନା ପତ୍ର ଆଉ ଯୋଉ ଯେଉ ବିଭିନ୍ନ ପ୍ରକାର ପନିପରିବା କାଟିଥିବା ଆଳୁ ବାଇଗଣ ପିଆଜ ତାଳୁ ଅଳ୍ପ ଗାଜର ବିଟ ଏମିତି ସବୁ ଭେରାଇଟି ମାନେ ବିଭିନ୍ନ ପ୍ରକାର ଫଳ ଟିକେ କାଟିଥିବା। ଏସବୁ ପନିପରିବା ସିଝି ସାରିଲା ପରେ ସେ ଯୋଉ ଜାଇ ଆଉ ଚାଉଳ ଥାଏ ତାକୁ ଦେଇକି ଅଳ୍ପ କିଛି ପାଣି ଦେଇକି କିଛି ସମୟ ପାଇଁ ଛାଡି ଦେଇଥାଉ ସେଇଟା ହେଇସାରିଲା ପରେ ସମସ୍ତେ ଖାଇ ବୋଲି କରିଛି ଆଉ ଖେଚେଡି ଟା ହଁ ଯେହେତୁ ବର୍ଷା ପାଗ ଅଛି ଖେଚଡି ଟା ତ ଭଲ ଲାଗିବ ଗରମ ଗରମ ଟିକେ ଖାଇଲେ ହଁ ପିଲାମାନଙ୍କର ବି ବହୁତ୍ ପସନ୍ଦ ଅଛି ଖେଚେଡି ଖାଇବାର ସେଥିଲାଗି ଭାବିଲି ଆଜି ବର୍ଷା ପାଗ ଯେହେତୁ ତୁ ଅଛି ଟିକିଏ ବନେଇଦବା।
ହଉ ଆଚ୍ଛା କଥା ଆଉ ଆପଣଙ୍କ ଆଡେ ଏବେ କଣ ଚାଲିଚି?
କଣ?
ଆପଣଙ୍କ ଆଡେ ଏବେ କଣ ଚାଲିଚ? ଘରେ ସମସ୍ତେ କଣ କରୁଛନ୍ତି?
କିଛି ନାଇଁ ଗାଧୋଇକି ଆସିକି ଯିବିନି ଖାଇବା ପାଇଁ ବସିଥିଲା।
ଆଚ୍ଛା ବୋଉ ଖାଇବା ବାଢି ସାରିଲେଣି?
ହଁ ସେମାନେ ଖାଇବେ ମୁଁ ଯାଉଚି ଗାଧେଇବି ସେ ସେମାନେ ଗାଧେଇ ସାର ତେଣେବୟସ୍ ଖାଇବେ ମୁଁ ଖାଇଥିଲି ମୁଁ ଗାଧେଇକି ଯାଇ ଖାଇବି ଆଉ।
ହଉ ବହୁତ୍ ବଢିଆ କଥା। ହ ତାହେଲେ ପଢାପଢି ସବୁ ସରିଯାଇଚି?
ହଁ।
ଆଚ୍ଛା।
ବର୍ଷା ଯୋଗୁ ଟିକିଏ ଏପଟ ସେପଟ ହେଇକି କଲା ବେଳକୁ ଟିକିଏ ଡେରି ହେଲା ଆଉ।
ଆଚ୍ଛା ହଁ ନିହାତି ଡେରି ହବ। ବର୍ଷା ଯେହେତୁ ହୋଉଛି ସେଇଟା ବି ଗୋଟେ କାମ ଯୋଉଟା ଦଶ ମିନିଟ୍ ରେ ହବା ଲାଗି କୋଡିଏ ମିନିଟ୍ ଲାଗୁଚି। ଏମିତି ସବୁ ହୋଉଥୁବ ବର୍ଷା ଲାଗି ଆଉ
ହଁ।
ହଉ ହଉ ମୁଁ ଏବେ ଟିକିଏ ରଖୁଚି ପରେ କଲ୍ କରୁଚି। ଧନ୍ୟବାଦ।
ଧନ୍ୟ ହେ। କଥା ହେଇକି ଯିବୁ ତୁ କର ପଇସା ହେଲା। ପିଓର୍ ସେ ଏମିତି କଣ କହିବ?